ହ୍ୟାଲୋ।
ଲୋ
ହୁଁ। କଣ ହଁ କଣ କରୁଛ?
ଏଇଠି ବୁଲୁଚି ଆଉ।
ଉୁଁ ହୁଁ ଖାଇଛ କଁ?
ଖାଇଛି ଭାତ ଡାଲି ହ
ହୁଁ। ଆଉ
ଆଉ କଣ କରୁଛ ଆ
ମୁଁ ଏଇଠି ବସିଥିଲି ଆଉ।
ଅ ହ।
ଆଉ ତମ ବୋଉ ଖାଇଥିଲି। ଖାଇଥିଲି ଭାତ ଡାଲି ପୋଇ ଦେଇ ହେଇଥିଲା ଲେମ୍ବୁ ଆଉ।
ହଁ ହଁ ମୁଁ ନଥିଲି ବା ଯାଇଥିଲି ଟିକେ ବଜାର ଆଡକୁ ଯାଇଥିଲି ତ।
ଓହୋ ବଯା ଯାଇଥିଲ?
ହୁଁ।
ଆ ହାଁ କଣ ପାଇଁ?
ଏ ସେଠି ଟିକେ ବ୍ୟାଙ୍କ ରେ କାମଥିଲା ତ ସେଥିପାଇ ଯାଇଥିଲି ଆଉ।
ଉ ହୁଁ କିଏ କିଏ ଯାଇଥିଲା?
ଏ ବାପା ଙ୍କର ମୋର ଯାଇଥିଲୁ।
ଓହୋ କଣ ଏମତି ଅରଜେନ୍ କାମ ପହିଲା ଆଉ।
ହଁ ସେ ବ୍ୟାଙ୍କ ରେ ଟିକେ ଦରକାର ବହି ଗୋଟେ ଆକାଉଣ୍ଟ ଖୋଲିଥାନ୍ତ ତ। ସେଇଥି ପାଇଁ ଯାଇ ଥିଲି ଆଉ।
କୋ ବ୍ୟାଙ୍କ୍ ତମର?
ଆମେଇ ଢିସ ହେଇଥିଲୁ।
ଉଁ ହୁଁ। ସାଇକଲ ରେ।
ହଁ।
ହୁଁ ହୁଁ ହେଲା।
ହୁଁ ହେଲା ଯେ ସିଏ କହିଲେ ସେ ଫର୍ମରେ ଡିପୋଜିଟ କରିଛନ୍ତି କହିଲା ଉଁ ଦେବି କାଲିକି ଆସିଲେ ଦେଇଦେବି ବହିଟା ଆଉ।
ହୁଁ ହୁଁ। ନାଉ।
ଆଉ କଣ?
କାମ ସଲାଣି ତମର?
ହଁ ବୋଉ ଏଇ କାମସରି କୁଆଡେ ଯାଇଛି ଆଉ ମୁଁ ନଥିଲି। ତେ ଆତେ ଦେ
ହୁଁ ହୁଁ।
ଆତେ ଦେ
ଆଉ କ?
ବର୍ଷା ନାଇଁ ଉଠେଇଥିଲା ଆଉ ହେଇନି। ଖରା ହେଇଛି।
ଉଁ ହୁଁ। ବର୍ଷା ଆଜି ଥିଲା ବୋଧେ ସରିଗଲା ଆଉ।
ହୁଁ ଆଉ ପୁଣି କଣ କହୁଛନ୍ତି ବର୍ଷା ହବ ବୋଲିଆ।
ପୁଣି ହବ?
ହୁଁ।
ହଁ ହଁ ଏଥିରେ ଫସଲ ହବନି ବୋଧେ ଆଉ।
ହଁ।
ହୁଁ ଆଉ।
ଆଉ କଣ ରୋଷେଇ କିଏ କରୁଥିଲା ତମେ ନା ମା?
ରୋଷେଇ ଆଁ ନାବା ବୋଉ ଆଜି କରିଥିଲା ଆଉ। ଏ ଅଙ୍ଗନାବାଡି ବାଲା ବେଳା ବେଳି ରୋଷେଇ ସରିଲାଣି ଆଜି ଆଉ ବୋଉ ଆଜି କରିଦେଇଛି।
ହଁ ହଁ।
ହଁ। ଆଉ ମେସିନ୍ ସିଖିଆ ଯାଉଥିଲା ଆଉ ଶିଖିଆ ଯାଉନ?
ନାଇଁ ମେସିନ୍ ସିଖିଆକୁ ଆଜି ଆଉ ଯାଇନି।
ଆଁ ହଁ। ଆଉ
ଆଉ
ତାହାଲେ କୁଆଡେ ବୁଲିବାକୁ ଯିବା?
ହୁଁ ହୁଁ କଉଠି କି ଯିବା?
ଭଲ ସ୍ପଟ ଗୋଟେ କହିବେ ବୁଲିବାକୁ ଯିବା ଆଉ?
ହୁଁ, କୁଆଡେ ଇଚ୍ଛା ଆଉ କୋଉଠି କି ଆଉ ଯିବା।
ପାଣି ନେଇକି ଯାଅ ବୋଲବମ୍ ତ ଆଇଲାଣି ପାଣି ନେଇକି ଯାଅ?
ନାଇ ମୁଁ ନିଏନି ମୋ ମା ନିଏ।
ଅହଁ, ବୋଉ କଉଠି କଉଠୁ କଉ ଯାକେ ନିଅନ୍ତି?
ସିଏ ନିଏ ଏଇ ବିଲ ଗ୍ରାମେଶ୍ଵର ଯୋଉ ସେଇଠି ଉଠେଇକି ସେଇଠି ଢାଳିଦିଏ ଆଉ। ଆଉ କୁଆଡେ ଯାଇନି ପଞ୍ଚପୁଲି ବି ଥରେ ଯାଇଥିଲା।
ହୁଁ। ହୁଁ ଭଲ ଆଉ।
ହୁଁ।
ଛୁଆ ଟେ କିଏ ଅଛି କିଏ ବା?
ହଁ ସେଇ ଛୋଟିଆ ଛୁଆଟା।
ଉଁହୁଁ। ହଁ ବାପା, ମାମା ବା
ହଁ ଏ ସେମିତି ହଉଥିବ ସବୁବେଳେ
ଅହଁ, ଆଉ
ଆଉ କଣ
ହଁ, କଣ କହିଲ?
ଅଙ୍ଗନବାଡି ଯାଇଥିଲ?
ହଁ ବା।
ଉହୁଁ, ହୁଁ।
ହୁଁ।
ଆମ କାମ ସେଇଆ ଆଉ।
ହୁଁ।
ସବୁଦିନ ଡିଉଟି ଆଉ? ହୁଁ ଆଉ?
ଆଉ କଣ? ଅଙ୍ଗନବାଡିରୁ କେତେବେଳେ ଆଇଲ?
ଅଙ୍ଗନବାଡିରୁୁ ଆସିଲି ସେ ଗୋଟେ ବେଳେ ଆସିଲି ବା। ଅଙ୍ଗନବାଡିତ ତ ନଅଟାରୁ ଗୋଟେ ଆଉ।
ଅହ।
ହୁଁ, ଆଉ
ପିଲା ଆଜି ଆସିଥିଲେ?
ପିଲା ନାଇଁ ମାମୁଁଘରକୁ ପଳେଇଛନ୍ତି। ଦିଟା ପିଲା ଆସିଥିଲେ ଆଉ। ଆଉ ସବୁତ ମାମୁଁ ଘର ଯାଇଚି। ଆଉ ସବୁ ଛୁଆଙ୍କ ଦୂର ହଉଛି ତ ସେମାନେ ଆସୁନାହାନ୍ତି ଆଉ।
ହୁଁ ହୁଁ।
ଯେତିକି ପିଲା ଆସନ୍ତୁ କି ନାସୁନା ଆମେ ତ ଡୁଟି କରିବା କଥା କରିବୁ ଆଉ।
ହଁ।
ହଁ।
ଯା
ଆମେ ତ ଡଉଟି କରୁଛୁ ଆଉ ହୁଁ।
ଅଙ୍ଗନାଡ ତ ଗୋଟେ ଦିନ ବି ଛୁଟି ନାହିଁ ଆଉ।
ହୁଁ ଆମର ତ ଛୁଟି ନାହିଁ ଆଉ। ଅଙ୍ଗନବାଡ଼ି ଯମା ଛୁଟି ନାହିଁ।
ହଁ।
ହଁ। ଆଉ ତମ ତଳି ପକେଇଲେ।
ହଁ ଏ ମେଘ ପୁରା ବୁିଲ ପୁରା ଫୁଲ ହେଇ ଯାଇଛି ପାଣି। ଫୁଲ ହେଜାଇଚି ଆଉ କିଛି ପଡିନି। କିଣା ହେଇ ଆସିବ ପଡିବ କଣ ହବ ଗୋଟେ ଆଉ।
ହୁଁ ହୁଁ।
ହଁ ତମର ପରିଲନି
ନାଇଁ ବା ବିଲରେ ପାଣି ଫୁଲିଯାଇଛି ଆଉ ପଡ଼ିନି ଆଉ।
ତମ ଆଡେ ତରେ ବର୍ଷା ହେଇନି ଆଜି।
ନାଇଁ ଆଜି ବର୍ଷା ତ ଟିକେ ନାହିଁ କଣ ଆଉ।
ଓ ହୋ।
ହଁ।
ତମେ ସେ ବିଲଗ ଘ ସର ଯ ଦେଖିଛ।
କଣ ହେଇଛି?
ବିଲ ଘରିକା ସବୁ ଦେଖିଛ।
ବିଲ ଗ୍ରାମସର ହଁ ଯାଇଥିଲି ଥରେ ଆଉ। ଭଲ ମନ୍ଦିର ନା କଣ ମୋର ଥରେ ଯାଇଥିଲି ମନେ ନାହିଁ।
ହଁ ହଁ ହଁ। ଭଲ ମନ୍ଦିର ଆ ବଡ ମନ୍ଦିର ଟେ ଏବେ ଏବେ ହେଇଛି। ଆଗରୁ ମୋ ମାମୁଳ ସେଡ ତ ବୋହରେ ଆଗରୁ କୁହନ୍ତି ବାରିଲ ଆଗୁନି।
ଓହ।
ବୋହରିକା କୁଣନ୍ତିଉରେ ପୁରା ଚାଳ ହରୁ ଥିଲା ଏମିତି ବର୍ଷା ଦୁହେଁ। ଏ ପାଣି ଟୋଟାଲି ବୁଡିଯାଏ ଏବେ ହଁ ମନ୍ଦିର ହେଇ ମନ୍ଦିର ହେଇକରି ଆଉ ଗଡ ମନ୍ଦିରଟେ ହେଇଛି। ବଡ ହେରେ ପୂଜା ପୂଜା ହଉଛି ଆଉ।
ବୋଉ କଣ ସେଇଟ୍ ପାଣି ଢାଳନ୍ତି କି?
ହଁ ସେଠି ମୁଁ ଯାଏ ତ ସବୁ ବର୍ଷ ଯେତେବେଳେ ବାନ୍ଧାକ ମୁଁ ସବୁ ବର୍ଷ ଯାଏ।
ହଁ।
ଏ ବାପା ପିଣ୍ଡ ଗୋଡେ ଆେ ଢାଳି ପଳନ୍ତିନି ମାନେ ଚାଲିକି ଏତେ ଗୋଟେ ଯାଇପାରିବେନି ଖାଲି ଗୋଡେରେ। ସେ ମହଙ୍ଗା ବହୁଡ ହ
ଓ ହୋ।
ହ ଓୋ।
ଭଲ ଆଉ ମୁଁ ପାଣି ନେଇକି ଯାଏବା।
ଓ ହଁ ଏଥ କୋଉଠି ନେଇଯିଅ।
ଫାଷ୍ଟ କଁ କହିଲ?
ଏଥର କୋଉଠି ନେଇକି ଜିଅ।
ଏଥର ସେ ତିର୍ତୁଲୁ ପଞ୍ଚପୁଲି। ଆର୍ଥରେ ଫାଷ୍ଟ ନେଇଥିଲିତିର୍ତଲ ପଞ୍ଚ ପିଲି ଏଥରକୁ ନେଇଯି ସେ।
ଅ ହ।
ହୁଁ। କେୟାଣୀ କଣ ହବ ଏକ ଉଁ ନେବି ତ ଗୋଡ ଟା କଣ ହଉଛି ଏଇତ ଯାହାବ ତ ଯିବି ଆଉ ଯେତେ କଷ୍ଟ ହେଲେ ଆଉ।
ହୁଁ ଠାକୁରଙ୍କ କଥା କିଛି ହବନି।
ହୁଁ। ହୁଁ।
ନଉଛି ତ ନେଉଛି ନେଉଛି ଆଉ।
ଆଉ କିଏ ତମ ସହିତ ଯିବ ନା ତମେ ଏକା ଯିବ?
ନାଇଁ ଆମ ଗାଁ ରୁ ଯାଆନ୍ତି ସମସ୍ତେ ତ। ଗାଁରୁ ସମସ୍ତେ ଯାଆନ୍ତି। ତାଙ୍କ ସହିତ ଯିବୁ ଆଉ।
ଓ ହୋ।
ପୁଅ ବି ଯାଏ ଗାଁରୁ ସମସ୍ତେ ଯାଆନ୍ତି ତାଙ୍କ ସହିତ ଯିବୁ ଆଉ। ଗାଁରେ ଅଲଗା ପିଲା ଅଛି ବୋଲି ଅଛନ୍ତି ଆଉ ଅଲଗା ଝିଅ ପିଲା ଅଛନ୍ତି ତାଙ୍କ ସହିତ ଯିବୁ ଆଉ।
ହୁଁ ହୁଁ।
ହୁଁ କୁହନୁ ମେ ପାଣିରେ ବୁଡିବ ମତେ ଭାର ଜୋରେ ଡର ଲାଗେ।
ଆରଥର ଯାଇଥିଲି ଉ କଣ ଧରିକିରି ଜଣଙ୍କୁ ବୁଡ଼ିଲି। ଗୋଟେ ପିଲାଟେ ହେଇଥିଲା ମୁଁ କହିଲି ମ ଧର ମତେ ମୁଁ ବୁଡ଼ିବିନି ମୁଁ ବୁଡ଼ିଯିବି ନଲେ ଭାସି ପଳେଇବି, ଏମତି ଆଉ। ଡର ଲାଗେ ଆଉ ଯେ ନଉଛି ତ ଆଉ।
ହଁ।
ଉଁ।
ହଁ ଠାକୁରଙ୍କ କଥା, ଦେଖ ଗୋଡ ଟା ବି ଭଲ ହେଇଯାଉ ଠାକୁର ଇଏରେ।
ନଉଛି ତ ସେଠୁ କଣ ହଉଚି କେଆଣୀ ଦେଖିଆ ଆଉ। ହୁଁ।
ଠାକୁରଙ୍କର ଗୋଟେ ଇଏ ଭଲ ହେଇଯାନ୍ତା କି।
ହୁଁ।
ଭଲହେଇଗଲେ ଭଲ ନା ଆଉ।
ହଁ ଦି ବର୍ଷ
ପଞ୍ଚପଲିକେ ଥର ଯାଇଚି ପା।
ହଁ ପଞ୍ଚପୁଲ ଯାଇଛି କେତେଥର ବା ଯାଇଛ।
ପହଞ୍ଚୁ ସେ ନାଇଁଁ ଯାଇନି ଥରେ ଯାଇଛି।
ହୁଁ ଏ ପଞ୍ଚ
ଥରେ ଯାଇଛି ଆ ମୁ ଭଲସେ ଦେଖିନି।
ଅ ହଁ ଯିବ ଦେଖି ଆସିବ ନା। ତଳେ ଯିବ ତ ପଞ୍ଚଲି ଆସିବ ବୁଲି ଆସିବ ଯେ। ଭଲ ମନ୍ଦିର ଟା ନା ଭଲ୍ ଲାଗେ ଯିବା ପାଇଁ।
ମୁଁ ଏବେ ଯାଇନି ନା।
ହେଁ।
ମୁଁ ଅଛନ୍ତି
ତୁ ଯିବ ବୁଲି ଆସିବ।
ହୁଁ ଉଁ ଉଁ
ତମ ବୋଉ ସେଠି ପାଣି ଢାଳନ୍ତିନି ପଞ୍ଚପୁଲୀରେ ବୋଧେ। ବୋଉ ପଞ୍ଚପୁଲି ପାଣି ଢାଳନ୍ତିନି।
ହଁ ବା ଢାଳେଇବା ଗୋଟେ ବର୍ଷ ନେଇଥିଲା।
ଆ ବୋଉଙ୍କ ସହିତ କେବେ ଯିବ ପଞ୍ଚପୁଲି ବୁଲି ଆସିବ ଆଉ। ବୋଉ ପାଣି ଢାଳିଛନ୍ତି ଯିବ ବୁଲି ଆସିବ କେତେବେଳେ।
ହୁଁ ଆଚ୍ଛା ଆଉ।
ହୁଁ। ନ ଦେଇନ୍ତାନ୍ତେ ନାଇଁ ଯାଉଛନ୍ତି ତ ବୋଉ ତ ଯାଉଛନ୍ତି ଯିବ। ପାଣି ଢାଳିଏ ଯୋଉ ପାଣି ତ ବୋଉ ଢାଳିବେ ତାଙ୍କ ସହିତ ଯିବ ମନ୍ଦିର ବୁଲି ଆସିବ ପାଣି ଢାଳିଲା ବେଳେ ତ ମନୁକୁ। ବହୁତୁ ଭିଡ।
ହୁଁ ଅଲଗା ଟାଇମି ରେ ଗଲେ ଦେଖିକି ଆସିବ।
ଅଲଗା ଟାଇମି ଫାଙ୍କା ଟାଇମି ଯିବ ଠାକୁର ଦେଖିାମାନେ ଭଲ୍ ସେ ମନ୍ଦିର ବୁଲିବ ଠାକୁର ଦେଖି ଭଲ୍ ଲାଗେ ମନ୍ଦିର ଭଲ। ସେ ଜାଗାକୁ ମନ୍ଦିର, ଫନ୍ଦିର ଶାନ୍ତି ଲାଗେ ବସିବା ପାଇଁ ଯିବା ପାଇଁ ନାଁ ଅଲଗା ଟାଇମରେ ଯିବ। ଦେଖିକି ଆସିବ ଭଲ୍ ସେ ବୁଲିବ ଦେଖିକି ଆସିବ ଟିକେ ମନ୍ଦିର ଭଲ ଲାଗିବ।
ହଁ।
ଉୁଁ ଅଲଗା ବେଳେ କେତେବେଳୁ ଯିବୁ ତମ ସାଙ୍ଗ ହେରିକା କେମିତି ଯାହା ସହିତ। ଏମିତି ଯିବ ଯୋଉ ମନ୍ଦିର ବୁଲିକି ଆସିବ ଭଲ ଲାଗିବ ଭଲ ମନ୍ଦିର ଟା। ଭଲ ମନ୍ଦିର ବି। ଯୋଉ ବି ମନ୍ଦିର ଶାନ୍ତି ଲାଗେ ତମ ଭଲ ଲାଗେ ମନ୍ଦିର ବସିବା ଲାଗି।
ହୁଁ।
ହଁଆଉ କଣ ଉଳାଉଳି ସଇଲେଇ।
କଣ କହିଲ।
କାମ ସରିଲାଣି?
ହୁଁ କାମ ସରିଲାଣି ବା କାମ ସରିଲାଣି। ନିଡ଼ି ବସିଥିଲି ଆଉ। କାମ ସାରିକି ଆଉ ପାଣି ଟା ଖାଲି ଆସିବ ଆଜି ଟିକେ ଖରା ହେଇଥିଲା ବୋଲି ଲୁଗାପଟା ଟିକେ ଶୁଖିଛି।
ହୁଁ ଖରା ଟା ହଁ ଆଜି ଟିକେ ଟିକେ ଖରା ହେଇଛି।
ହୁଁ ଏତେ ବର୍ଷା ହେଇକି ବି ଖରା ପଡିକି ଟିକେ ପଡିଲା ବେଳୁ ଗରମ ଯେ ପ୍ରବଳ ହୁଁ।
ସେ ଆଜି ଚଲେଇଛି ବନ୍ଦ ହିଁ ହଉନି।
ହଁ ବା ବର୍ଷା ତ ହଉଛି -ହଉଛି ଆଉ ହେଇ- ହେଇ ବିି ଗରମ।